ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ଆଜ୍ଞା ନମସ୍କାର। ଆପଣ କଣ କରୁଛନ୍ତି?
ହେଇ ମୁଁ ଟିକେ ଯାଇଥିଲି ବଜାରକୁ କିଛି ସ କରିବାର ଥିଲା। ସେ ବଜାର ଟିକେ ଯାଇଥିଲି ଆସକି ପହଞ୍ଚିଲି ଆଉ।
ବଜାରରେ କଣ କିଣା କିିଣି କଲେ ସବୁ?
ନାଇଁ ରଜରେ ଶାଢୀ ଫାର ସବୁ କିଣା ହେଇଥିଲା।
ଇ ମରେ
ଆଉ ଶାଢୀ ଫାଢ କିଣା ହେଇଥିଲା ଆଉ ଦି କଣ କିଣ ର ଥିଲା
ଆଚ୍ଛା। ଆଚ୍ଛା।
ଆଉ ପିଲାଙ୍କର ଡ୍ରେସ ପତ ସବୁତ କିଣା ହେଇଥିଲା। ସେତି କିଣା ହବାର ଥିଲା ଯାଇଥିଲୁ ସେମ କିଣା କିଣି କରିବାକୁ ଆଉ।
ଆଉ ଖାଇବା କଣ ହେଇଛି?
ଆଉ ଏଇ ରଷ ବାସ ସାରିକି ଯାଇଥିବୁ।
ଆଚ୍ଛା ଆ୍ଛା।
ଆଜି ରବିବାରେ ତ ରବାରେ ମାଛଫାଛ ରନ୍ଧା ହେଇଛି ଆଉ, ଡାଲି
ଆଚ୍ଛା ଆଚଛା ଆଉ ମାଛ ଖାଇବାକୁ ଭଲ ପାଆନ୍ତି ବୋଧେ ଆପଣ?
ହଁ ହଁ। ମାଛ ଖାଇବାକୁ କିଏ ଭଲ ନପାଏ।
ଆଚଛା ନାଇଁ ନାଇଁ ସବୁ ଲୋକ ପସନ୍ଦ କରନ୍ତିନି।
ପ୍ରାୟ ଲୋକ ତ ଚିକେନ ମଟନ୍ ଏ ମାଂସ ଖାଇବାକୁ ଭଲ ପାଆନ୍ତି।
ଆଚ୍ଛା।
କୁକୁଡା ମାସ, ଛେଳି ମାସ, ଖାଇବାକୁ ଭଲ ପାଉ।
ହଁ, ହଁ।
ଆଉ ପ୍ରାୟ ଲୋକ ମାଛ ଖାଇବାକୁ ଭଲ ପାଆନ୍ତି।
ଆଚ୍ଛା। ଆଚ୍ଛା।
ଯାହାକୁ ଯିବା ଭଲ ଲାଗିଲା ଆଉ।
ଆପଣଙ୍କର କଣ ପସନ୍ଦ?
ମୋର ମାଛ ପସନ୍ଦ।
ଆଚ୍ଛା ଆଚ୍ଛା। ଆଛ।
ବହୁତ ଭଲ ପସନ୍ଦ କରନ୍ତି ଆପଣ ତାହେଲେ ମାଛକୁ ଆ ଛୋଟ ବେଳ ତ ଖାଲି ମାଛ ଖଆନ୍ତି।
ଆପଣଙ୍କର କଣ ଆଜି ରଷ ହେଇଛି?
ଆମର ବି ଆଜି ସେଇ ମାଛ।
ମାଛ ଆପଣ ତ ଭଲ ପାଉଛନ୍ତି। ମତେ କଣ ଏମିତି କହୁଛନ୍ତି ମ?
ନାଇଁ ନାଇଁ କହିବି କଣ ମୁଁ କହିଲି ଆପଣ ପସନ୍ଦ କରୁଛନ୍ତି।
ଆଚ୍ଛା। ଆଉ କଣ କୁହ କୁହନ୍ତୁ? ଆପଣ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାପା ଅଛନ୍ତି। ବୋଉ ଅଛନ୍ତି। ଜେଜେ ମା ଜେଜେ ସେ ମରିଗଲେଣି ଆଉ ନାହାନ୍ତି। ଆଉ ଭାଇ ଅଛନ୍ତି ଭଉଣୀ ଅଛନ୍ତି ଦାଦା ଖୁଡି ଏମାନେ ସବୁ ଅଛନ୍ତି।
ଆ୍ଛା।
ଶାଶୁ ଘରେ ଆମର ଶାଶୁ ଶ୍ୱଶୁର ସ୍ଵାମୀ। ମୁଁ ଏତିକି ଆମର ଆଉ ଆମ ପୁଅ ଏଇ ଆଉ
ତମ ଶାଶୁଘର ବଡ଼ ଛୋଟ ଫ୍ୟାମିଲି ନା?
ହଁ ଛୋଟ ପରିବାର ଆଉ।
ଆଉ ତମର ବାପ ଘରେ ବଡ଼ ପରିବାର।
ହଁ ଆମର ଟିକେ ଜଏଣ୍ଟ ଫ୍ୟାମିଲି ଯୋଥ ପରିବାର ଟିକେ ଭଲ ଟିକେ କାମରେ ସାହାଯ୍ୟ ମିଳିଯାଏ ଆଉ ସେଠି ଏକା ହେଇଗଲେ ସବୁ ଏକା ନିଜେ କରିବାକୁ ପଡେ ଆଉ।
ଓ ହଁ ଯୌଥ ପରିବାର ସହିତ ସେଇଟା ହୁଏ ଆଉ।
ଆ ଆଉ ଆପଣଙ୍କର କଣ କେମିତି?
ମୋର ତ ମୋର ପୁଅ ଆଉ ଝିଅ। ଆଉ ଝିଅ ଦିଟା ବାହା ହେଇଛନ୍ତି ଆଉ ପୁଅ ଦିଟା ଅଛନ୍ତି। ଏବେ ଏବେ ବାହାଘର କରିବ। ଘରଟା ଟିକେ ଛାତ ପଡିବାର ଥିଲା ପଡିବାର ପଡ଼ି ସାରିଲେ ଘରଟା କମ୍ପ୍ଲିଟ ହେଇସାରିଲେ ପୁଅ ବାହାଘର ଟିକେ କରିବି। ଆଉ ଗୋଟେ ଝିଅ ଅଛି ବାହାଘର କରିବାକୁ ବାହାଘର ହେବ ଆଉ
ଝିଅଟି କଣ ପାଠସାଠ ପଢିଛନ୍ତି?
ହଁ ଗ୍ରାଜୁଏସନ କରିଛନ୍ତି ମାନେ ବିଏ ପାସ୍ କରିଛନ୍ତି ଆଉ।
ଆଚ୍ଛା ଆଚ୍ଛା! ଆଉ ଆପଣ କଣ କେତେ ପାଠ ପଢିଛନ୍ତି?
ଆମର ତ ମୁଁ ମେଟ୍ରିକ ପାସ୍ କରିଛି ଆଉ।
ଆଚ୍ଛା ଆପଣଙ୍କର ବୟସ କେତେ ହବ?
ମତେ ପଞ୍ଚାବନ ବର୍ଷ ହେଲାଣି।
ଆଚ୍ଛା ଆଚ୍ଛା ହଁ ଏଜ ହେଇଗଲାଣି ଆଉ। ହଁ କଣ କରିବା ହଁ ପଚାଶ ପଞ୍ଚାବନ ବେଶୀ ବି ନୁହେଁ। ତଥାପି ପିଲାମାନେ ବଡ ହେଇଯିବେଣି ଆଉ ବାହାସାହା ହେବେଣି ଆଉ।
ହଁ ଦିଟା ଝିଅ ବାହାଘର କରିଛି ଆଉ ଦିଟା ପୁଅ ଅଛି ଗୋଟେ ଝିଅ ଅଛି।
ଆଚ୍ଛା ଆଚ୍ଛା।
ବାହାଘର କରିବି।
ଆଁ ବଡ ଝିଅଟି କୋଉଠି ବାହାଘର କଲେ?
ବଡ଼ ଝିଅଟି ସେ ଓଳାଭରରେ ବାହାଘର ହେଇଛି।
ଆଚ୍ଛା। ଆଉ ସାନ?
ସାନ ଏଇ ଆମ ଘର ପାଖାପାଖି ଘଣ୍ଟିଆଳି ଏ ପାର ହେଲେ କୁମ୍ଭୁଗା ବୋଲି ଗୋଟେ ଗାଁ ଅଛି। ସେଇ ଗାଁ ରେ ବାହାଘର
କୁମ୍ଭା
କୁମ୍ଭୁକା କୁମ୍ଭୁକା କୁମ୍ଭୁକା ହେଲେ ଗାଁ ଟା ବା କୁନ୍ଧୁକା।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କର ପୁଅ ବାହାଘର ହେଲାଣି?
ହଁ ହେବା ଏଇ ଘରଟା କମ୍ପଲିଟ ସରିଲେ ଛାତ ପଢୁଛି।
ଆଉ ଆପଣ ବୋହୂ ଆଣିବେ କଣ କେମିତି ବୋହୂର ମାନେ କୋଣ କି ପ୍ରକାର ଗୁଣ ଥିବା ଦରକାର ବୋଲି ଖୋଜୁଛନ୍ତି? ଚାହୁଁଛନ୍ତି ଆପଣଙ୍କର ଇଚ୍ଛା କଣ କେମିତି ବୋହୁ ଟିଏ ଆପଣଙ୍କୁ ଦରକାର?
ଏମିତି ମୋର ତ ଇଚ୍ଛାରେ କିଛି ନାହିଁ। ଆଉ ଆଜିକାଲି ତ ପୁଅ ବୋଉଙ୍କ ଇଚ୍ଛାରେ ଏ ଆଜିକାଲି ଯଉ ଯୁଗ କହୁଛି ଯେ ପୁଅ ବୋହୂଙ୍କ ଇଚ୍ଛାରେ ଚାଲିବାକୁ ପଡିବ।
ହଁ ସେଟା ବି ଠିକ ଯେ କିନ୍ତୁ ପୁଅ ବି ଯଦି ଆପଣଙ୍କର ଯଦି ଠିକ ଝିଅ ବି ଖୋଜିବେ ସେ ସେଥିରେ କିଛି ଅସୁବିଧା ନାହିଁ କିନ୍ତୁ ଆପଣଙ୍କର ମନ କଣ ଚାହୁଁଛି ଆପଣ କାଇଁ ଭାବୁ ଭାବୁଛନ୍ତି କି ପୁଅ ଖରାପ ଝିଅ ଆଣିବ ବୋଲି ସେଟା ମନରେ ଭାବ ନ୍ତୁ ନି କିନ୍ତୁ ମାନେ ଆପଣଙ୍କ
ମୁଁ ପୁଅ ବୋଉ ଙ୍କ ମନକୁ ନେଇକି ଚାଲିବି ନା ଆଉ। ପା ତାଙ୍କର ଇଚ୍ଛା ଯାହା ଅଛି ତାଙ୍କ ଇଚ୍ଛାରେ ମୁଁ ଇଚ୍ଛା ଆଉ।
ନାଇଁ ନାଇଁ ମୁଁ କହିଲି ଆପଣଙ୍କର ମାନେ କେମିତି କୋଉଠେ ଆପଣ ଖୋଜୁଛନ୍ତି।
ମୋର ଯାହା ହେଲେ ବି ଚଳିବ।
ଆରେ ନାଇ ଏଇଟା ଏଇଟା କହିଲ ମାନେ ତା ମାନେ ତମେ ନିଜେ ସତ କିଛି ପ୍ରକାଶ କରୁନାହାନ୍ତି।
ନା ସତ ନୁହେଁ ମୋର ଏଟା ନିରାଟ ସତ୍ୟ ଦୁଷ୍ଟ ହେଲେ ଚଳିବ। ଶାନ୍ତ ହେଲେ ବି ମୋର ଚଳିବ। ମୋର କାଳି ହେଲେ ବି ଚଳିବ ବୋଢ ହେଲେ ବି ଚଳିବ। ଆଉ ମୋର ସବୁ ସବୁ ସବୁ ମୋର ମୋର। ଚଳିବ ମୁଁ ସବୁ ଚଳେଇ ଆଣିଲେ ସବୁ ଚଳିବ ଆଉ ନ ଚଳେଇଲେ କିଛି ଚଳି ପାରିବନି।
ଆଉ ଆପଣ ତାଙ୍କ କଳା ବୋଉଟେ ଆଣିବେ ଆଉ।
ଯାହା ହେଲେ ବି ମୋର ଚଳିବ। କଳା ହେଲେଳ ସିଏ ବି ଆଜି ମୋର ଗୋଟେ କଳା ଝିଅ ଟେ ଥାଆନ୍ତା। ସିଏ ତ ଫେରେ ଜଣଙ୍କର ଝିଅ ହେଇଥିବ ନା।
ହଁ ସେଟା ବି ଠିକ୍ ଯାହା ହୋଉ ଆପଣ ଏତେ ତାରା ଏମିତି ରଖିଛନ୍ତି ମାନେ। ଭଲ ଭଲ ଆଉ କଣ ସବୁ ଖବର କହୁ?
ଘ ଆଉ ଆପଣଙ୍କର ରୋସେଇବାସ ସରିଲାଣି ସବୁ?
ହଁ ସରିଲାଣି ଆମର ପୁଅ ଟା ଖାଇବ ଆଉ ଟିକେ ଲେଟ୍ ହେଇଗଲାଣି ସେ ତାଈ ଟିକେ ଆସି ଗ୍ରାଇଣ୍ଡିଙ୍ଗ କରିଦେଲେ ସେ ଖାଇବ।
ଏ ଆଇ କାଇଁ କରିବେ ନିଯେ ଆମେ ଆପଣ ନିଜେ କରିଦୋଉନାହାନ୍ତି।
ନାଇଁ ନାଇଁ ସେ ଟିକେ ଆଈ ହାତ ଟିକେ ସେ ଭଲ ପାଇଁ ଆମ ପୁଅ ସେ ଜାଣିଛନ୍ତି ଭଲ ସିଏ କରିଦିଅ ତ। ପୁଅ ଏଇ ବର୍ଷେ ହବ ଆଉ ଦି ଚାରି ମାସ ପରେ।
ଆଉ ଦି ଚାରି ମାସ ପରେ ବର୍ଷା ହବ ସିଏ କଣ ଭଲ ମନ୍ଦ ଜାଣିଲାଣି। କୋଉଟା ଭଲ ଲାଗୁଛି କୋଉଟା ମନ୍ଦ ଲାଗୁଛି ସେ କଣ ଜାଣିଲାଣି।
ଆଉ କଣ କୁହନ୍ତୁ?
କଣ କହିବି ଏଇତ ଗରମ ହଉଚି ଏମିତି ଗରମ ଆସୁଚି ଯେ ଆଷାଢ ମାସ। ସଲାଣି ଆରାମ ପକେଇଛି ଯେ ଗରମରେ ଅଧେ ଦେହ ପା
ହଁ ଗରମ ଏଇ ଶୁଣା ଗରମ ଋତୁ। ଶୀତ ଋତୁ ଶୁଣା ଟିକେ ଲେଟ ରେ ଆସିବ। ଖରା ଦିନ ଟା ଏବେ ଚାଲିଛି ସେଥିପାଇଁ ଟିକେ ମାସଟା ଛୁଣା ସେଇଆ ଆଉ।
ବର୍ଷା ଦିନେ ମୋ ଦେହ ଖରାପ ହୁଏନା।
ବର୍ଷାରେ ଆପଣଙ୍କ ଦେହ କାଇହିଁ ଖରାପ ହଉଛି କାହିଁ ଖରାପ ହଉଛି। କିଏ ଆପଣ ବର୍ଷାରେ ଆପଣଙ୍କ ଦେହ
ନା ବର୍ଷାରେ ଶୀତରେ ମୋ ଦେହ ଖରାପ ହୁଏ ନା। ଏଇ ଗରମ ହେଲେ ମୋ ଦେହ ଖରାପ ହେଇଯାଏ ମୁଁ ତ ଜମା ଗରମ ସହି ପାରେ ନା।
କଣ ହୁଏ ଆ
ଏ ମୁଣ୍ଡ କଣ ହୁଏ ମୁଣ୍ଡ ବିନ୍ଧେ ଗ୍ୟାସ ହେଇଯାଏ। ଅତ୍ୟଧିକ ଝାଳ ବୋହିବା ଦ୍ଵାରା ଦିହ ପୁରା ଖରାପ ହେଇଯାଏ ଜଳୀୟ ଅଂଶ କମିଯାଏ।
ଆଉ ତାହେଲେ ଆପଣ ଡାକ୍ତର ପାଖକୁ ଯିବା କଥା ନା ଆଉ।
ନା ଡାକ୍ତର ଘରଇ ଚିକିତ୍ସା କଲେ।
ରକ୍ତ ଶୁଖି ଯାଉଛି କହୁଛନ୍ତି।
ଘରୋଇ ଚିକିତ୍ସା କଲେ ଭଲ ହେଇଯାଏ।
ନାଇଁ ମୋ ଘରୋଇ ଚିକିତ୍ସା ହବ ରକ୍ତ ଶୁଖି ଯାଉଚି। ଘରୋଇ ଚିକିତ୍ସା ସେ ସାଧାରଣ ଥଣ୍ଡା ଫଣ୍ଡା ହେଲେ ଟିକେ ଘରୋଇ ଚିକିତ୍ସା କରିଦେଲେ ଚଳିବ।
ଘରୋଇ ଚିକିତ୍ସା ରେ ବି ଭଲ। ମେଡିସିନ ମାନେ ଔଷଧ ଗୁଡା ଅଧିକା ଖାଇବା ଭଲ ନୁହେଁ।
ଆଜି କାଲି ଯୋଉ ଖରା ଗରମ ରେ ଯେମିତି ଦେହ ଥରୁଚି ସେଟା ଆମର ସଂଷ୍ଟ୍ରୋକ ଟାଇପ ର ହେଇଯାଉଚି ସେଟା ଆପଣ ଘରୋଇ ଚିକିତ୍ସା କଣ କରିବେ? କରିବେ ଯଦି ଆପଣ ଟୋଟାଲ ବିଲକୁଲ ବେଡ ରେଷ୍ଟ ନେଇକି ଯଦି ଶୋଇଲେ ତାହେଲେ ହବ। ଆ ତ ଏ କାମ ତ କରିବେ ନା ଯାହାହେଲେ ଔଷଧ ଫୋଷଧ ଖାଇବାକୁ ପଡିବ। ଆଉ ଏସିି ଫେସି ଲଗେଇଲା କୁ ତ ଭଲ ଯେ ଗରମ ପାଇଁ ଟିକେ ରହି ଯାଉଚନ୍ତି ଲୋକ। ସେ ପ ପରବର୍ତ୍ତୀ ସମୟରେ ବହୁତ ଦେହ ପା ଖରାପ ହଉଚି।
ଏ ସି ଲଗେଇଲା ବେଳକୁ ମୁଣ୍ଡ ବିନ୍ଧୁଚି, ଏ ସି ଲଗେଇଲା ବେଳକୁ ମୁଣ୍ଡ ବିନ୍ଧୁଚି ଥଣ୍ଡା ଧରୁଚି ସେଇ ଏ ସି ରେ ବୋଧେ ଶୋଇକି ମୁଣ୍ଡ ବିନ୍ଧୁଚି।
ତାପରେ ଏ ସିି ରେ ଆପଣ ଶୋଇବେନି କାହିଁକିନା ଏଟା ଦେହ ଖରାପ କରିବ। ତାର ପଇସା ଯୋଉମାନଙ୍କର ନାହିଁ ସେ କ ଏ ସି ଲଗେଇ ପାରୁଥିବେ? ଆଉ ଆପଣ ପଇସା ରଖିଚନ୍ତି ବୋଧେ ଜଣାପ
ପଇସା ତ ଭଗବାନ କାହାକୁ କମ ବହୁତ ଦେଇକି ସମସ୍ତେ ନିଶ୍ଚୟ ଦେଇଚନ୍ତି। ଆଉ କାହାର ଏମିତି ନାଇଁ ବୋଲି କହିଲେ ହବନେଇଁ। ଦେଇଚନ୍ତି ତାକୁ ଠିକ ବାଟରେ ୟୁଜ କରିପାରିଲେ ଠିକ ପଇସା ଟା ସେ କାମ ଦବ। ଆଉ ଯଦି ଠିକ ବାଟରେ ତମେ ଉପଯୋଗ ନ କଲ ତାହେଲେ ପଇସା ତା ବାଟେ ବାଟେ ପଳେଇଲା ଆଉ।
ଆଉ ହଁ ଆ ଜ୍ଞା ଭଲ ଭଗବାନ ଯାହାକୁ ଚାହିଁବେ ଖୁସି ରଖିବାକୁ ସେ ର ଖୁସିରେ ରଖିବେ ଆଉ। ଆଉ ଯାହାର ହଇରାଣ କରିବାକୁ ଭଗବାନ ଚାହିଁବେ, ତାକୁ ବି ହଇରାଣ କରିଦେବେ ଆଉ ଏଇ ସାଧାରଣ କଥା ଏସବୁ। ସବୁ ଭଗବାନଙ୍କ ଉପରେ ନିର୍ଭର କରେ। ତା ପରେ ଆପଣ ଈଶ୍ୱରଙ୍କୁ ବିଶ୍ଵାସ କରନ୍ତି ନା କରନ୍ତିନି?
ଈଶ୍ୱରକୁ ତ ସମସ୍ତେ ବିଶ୍ୱାସ କରନ୍ତି। ଆଉ ମୁଁ ମୁଁ କହିଁ ବାଦ ଜିମି?
ହଉ ଆଜ୍ଞା କଥା ହେଇକି ବୋ ଖୁସି ଲାଗିଲା ଆଜ୍ଞା ରଖୁଚି ନମସ୍କାର।
ଆଛା ହଉ ହଉ ନମସ୍କାର ହଉ ରଖ।